କନା
ଆଉ କଣ କୁହ?
ଗିଲି କଣ କରୁଛ?
ଏବେ ଖାଇକି ଜଷ୍ଟ ଉଠିକି ପ୍ଲସ୍ ଥ୍ରୀ ର ଆଡିମିସ ନ ପାଇଁ ଦେଖୁଥିଲି କଣ କଣ ଦରକାର। ହଁ ବା ପକେଇଦେଲି ଫାଷ୍ଟ ସିଲେସନ ରେ ତାପରେ ସେଇଟା ଆସିଲାନି।
କଣ ପାଇଁ?
କେଜାଣି
ମାର୍କ କେତେ ଥିଲା?
ମୋର ସେ ସିକ୍ସଟି ଥିଲା।
ସିକ୍ସିଟି ପରସେଣ୍ଟ ଥିଲା?
ହୁଁ।
ଆଉ ପ୍ଲସ ଥ୍ରୀ ଆଡମିସନ କରିବେ କୋଉଠି?
ଗାଁ ରେ ପକେଇବି ଭାବୁଛି।
ଗାଁ ରେ ପକିବ ତମ ଗାଁ କୁ ଆଡିକି
ହୁଁ।
ତମ ଗାଁ ଆଡେ କୁଆଡେ କି?
ଆମ ଗାଁ ଟା ଢେଙ୍କାନାଳ ଜାଣିଥିବ?
ହୁଁ। ମାନେ ଗହଳି ଶୁଭାଉଛି କୋଉଠି ଅଛ କି?
ଅଛି ଟିକେ ଲୋକ ଗହଲି ରେ ତ ସେ ତମେ କଲ୍ କଲ ହଠାତ ।
ନାଇଁ ଲୋକ ଭଳିରେ ରହିଲେ ତ ମୁଁ ଶୁଣି ପାରିବିନି।
ହୋଉ ଠିକ ଅଛି ଏବେ ଅଡିଓଲ
ହୁଁ ହଁ ହଁ। ମୁଁ କହିଲି ପ୍ଲସ ଥ୍ରି ଆଡମିସନ କରିବ ନାଇଁ କି? କେବେ ଆଡମିସନ କରିବ ଏବେ, ନା ଡେଟ ଦେଇଚି?
ହଁ ଦୁଇରେ ପଡିବ ଫର୍ମ ସେକେଣ୍ଡ ସିଲେକ୍ସନର।
ଓହୋ ତାହେଲେ ତମେ ଏବେ କୋଉଠି ଗାଁରେ ଅଛ ନାଇଁକି?
ହଁ। ମୁଁ ଭୁବନେଶ୍ଵରରେ ରହୁଥିଲି ଭୁବନେଶ୍ଵରରୁ ଏବେ ଘରକୁ ଆସିଛି ଆଉ।
ହଁ ମୁଁ ଜାଣିଥିଲି ତମେ ଭୁବନେଶ୍ଵ ରରେ ରହୁଥିଲ ମୁଁ ତ ଶୁଣିଥିଲି ଭୁବନେଶ୍ଵରରେ ରହୁଛ ବୋଲି, ତାପରେ କଣ ଟେ ଆଉ ମୁଁ ବ୍ୟସ୍ତ ଟିକେ ରହିଯାଉଛି ଏପଟେ ଆଉ କଲ୍ କରିବାକୁ ମତେ ସମୟ ମିଳୁନି
ହଁ।
ବୁଝିଲ କି? ସେଇଥିପାଇଁ ମତେ ଏଇନା ଟିକେ ଫ୍ରି ହେଲେ ବୋଲି ମୁଁ କଲ କଲି ମୁଁ କହିଲି ଟିକେ ପଚାରିଦବା ଭାଇଙ୍କି କଣ କରୁଛନ୍ତି ବୋଲି?
କଣ କରୁ ହ ହୁଁ
ମୋର ତ ସେଇ ପ୍ଲସ ଟୁ ଏବେ ସଇଲା, ମୁଁ ଭାବୁଛି ଏ ବର୍ଷ ପ୍ଲସ୍ ଥ୍ରୀ କରିବି ନା ଆରଥରକ ପ୍ଲସ୍ ଥ୍ରି କରିବି।
କାହିଁ କଣ ଏବେ କରୁଛୁ ନା କଣ ଅଲଗା କଣ?
ହଁ ଏବେ ଗୋଟେ କରୁଛି ଗୋଟେ କୋର୍ସ ଟେ ଆଉ ଫ୍ୟାଙ୍କ ଫିନିସଡ ଯୋଉ ଗୋଟେ ଏୟାର ହୋଷ୍ଟେସ୍ ସେଇ ଉପରେ ଆଉ। ଯୋଉ ହୁଁ। ହଁ ସେଇ ଉପରେ ଚାକିରୀ କରିବୁ। ହଁ ସେଇ ଶହୀଦନଗରରେ ପରା ମୁଁ କରୁଚି।
ହଁ ସେଟା ସେ ଯୋଉ ବେଙ୍ଗଲ ସୁଇଟସ ଆଗରେ ଅଛି। ସେ କୋଉଠି ଥିଲା କହିଲ?
କୋଉଠି?
ଯୋଉ ଆଇ ଡି ବାଇଜ୍ ଜାଣିିଥିବ ଟ୍ରାଫିକ ଅଛି
ହଁ ହଁ।
ତାର ଉପରେ ଯୋଉ ୟୁ ଏସ୍ ଅଛି ୟୁ ଏସ୍ ଏ ପୋଲୋ, ତା ଉପରେ ଯୋଉ ଟେଷ୍ଟ ଅଫ୍ ଚାଇନା
ହଁ।
ହଁ ତା ଉପରେ ଥିଲା ଫ୍ରଙ୍କପିନ୍। ଆମେ ସେଠି ଦେଖିଥିଲି ମୁଁ
ଓହୋ ତାହେଲେ ଏବେ ସେପଟକୁ ଯାଇଛି ହାରି ଆଉ ନାଇଁ କି?
ହଁ ଏଇ ଏଇ ବର୍ଷ ଆସିଛି।
ଉମ୍ ମୋର ତ ହେଲା ଏଇ ଚାରି ପାଞ୍ଚ ମାସ ହବ ମୁଁ ଆଡମିସନ କରିଚି
ଜବ କେମିତି କଣ ଦିଆ ହଉଛି ସେଠି?
ହଁ ଭଲ ଚାକିରୀ ଦିଆ ହଉଛି। ଚାକିରୀ କଲେ ଏଗାର ମାସେ ପଢା ହବ, ଏଗାର ମାସ ଭିତରେ ସବୁ ଶିଖା ହବ, କେମିତି କଣ ହଉଛି କେମିତି କଣ ସବୁ ଶିଖା ଶିଖି ହେଲା ପରେ ତାପରେ ହବ ଇଣ୍ଟରଭି୍ୟୁ ତାପରେ ଯାହା ପଚାରିବେ ପ୍ରଶ୍ନ ସେ ଆନ୍ସର ଦବୁ ତାପରେ ଚାକିରୀ ଫୁଣି ଓଡିଶା ବାହାରେ ନୁହଁ ଓଡିଶା ଏ ଯୋଉ ଓଡିଶା ଭିତରେ ନୁହଁ ଓଡିଶା ବାହାରେ। ମାନେ ବାଙ୍ଗଲୋର କି ଏମିତି ଆଉ ହାଇ ଦ୍ରାବାଦ ଏନ୍ତି।
ସେଇଠିକି ମୁଁ ଗୋଟେ ଥରେ ଏଚ ଆର୍ ଯାଇଥିଲି।
କୋଉଠିକି?
ସେଇ ଫ୍ରାଙ୍କଫିନ୍ କୁ ଏଚ ଆର୍ ହେଇକି, ମୁଁ ଯାଇଥିଲି ମେଁ ଫେୟାର ତରଫରୁ।
ଓହୋ। ଆ ତମେ ଏବେ କଣ କରୁଚ?
ମୋର ଏବେ ଏଚାର ଥିଲି ଏବେ ମୋର ସଫ୍ଟୱେର ପାଇଁ ପଡୁଥିଲି ଆଉ।
ହୁଁ ଆଉ ପ୍ଲସ୍ ଥ୍ରୀ ସାଟିଫିକେଟ କାହାର କରିବାକୁ ଯାଇଥିଲ?
ମୋ ନିଜର ମୁଁ କରିବି।
ତମେ ଆଏ ଆଉଥରେ ଆଡମିସନ କରିବ ପ୍ଲସ ଥ୍ରୀ କଁ ପାଇଁ ମ।
ମୁଁ ପ୍ଲସ ଥ୍ରୀ ପଢ଼ି ନଥିଲି ନା।
ହୁଁ ହଉ ଆଉ। ଆଉ ଏବେ? ତମର ଉଁ ଜବ ହବ ତା ହେଲେ ନାଇଁ କି।
ହଁ ଜବ ଅଲେଡିଲ ହଁ। କହିଲି ଜବ ମୋର ଅଲରେଡି ହେଇ ଗଲାଣି। ଜବ।
ହଁ ମୁଁ ଯାଇଁଲି ବା ତମର ହେଇଗଲା ଚାକିରି ଆରେ ମୁଁ। ମୁ ଯୋଉ ମୋବାଇଲରେ ଦେଖୁଥିଲି ଗୋଟେ ବୁଲେଟ ଫଟ ହେଲା କି। ଗୁଟା ଗାଡ଼ିର।
ହଁ।
ଗୋଟେ ଗାଡିର ଫଟ ଦେଖୁ ଥିଲି। ସିଏ କମ୍ପାନୀ ବାଲା ମତେ ଖାଲି ଫୋନ କରୁଛନ୍ତି ଆପଣ ଗାଡି ନେବେ ଆପଣ। ଗାଡି ଦେଖିଥିଲେ ହେଲା ଏନ୍ତିଆ ଆଉ।
ଓ ହୋ ଯୋଉ ମିଳେ ତ ସେକେଣ୍ଡ ହ୍ୟାଣ୍ଡ ର।
ହଁ ସେଇ ଗାଡି।
ଓ ହୋ ହୋ।
ଭାବିଛି ଗୋଟେ ଆଣିବି ହାରି କାହିଁକିନା ଅସୁବିଧା ହଉଛି ନା।
ତୁ ହେରେ ଟିକେ ମାନେ କାଗଜ ପତ୍ର କଲା ବେଳକୁ ଟିକେ ଲେଟ୍ ହବ। ବହୁତ ଲେଟ ହବ ମୁଁ କମୁ କମ ରେ ମିଳିଯିବ। ସେଇ ଦଶ ହଜାର ଭିତରେ ମିଳିଯିବ ଭଲ ଭଲ ଗାଡି।
ଆଉ ତମ ଗାଁ ଆଡେ କମଳା ଗଛ ଅଛି।
କମଳା ଗଛ ହଁ।
କୋଉ କେଡ଼େ ବଡ।
ଏଇ ବା ତିନି ଇନ୍ ତିନି ଇଞ୍ଚ ଚାରି ଇଞ୍ଚ ଭଳିଆ ହଉଛି ଆଉ। ବା
କମଳା ତ ଗୋଲ ତମର ଇଞ୍ଚି କିଁତି ହଉଚିମ। ମାନେ ଯାହା ହେଲେ ଖାଇଲା ମିଠା କମଳା ନା ଖଟା କମଳା। ତମର କୋଉ ଗାଁ ଟି।
କି କହିଁ।
ମାନେ ସେଟା କୋଉଠି ଯାଉଛି ଇଏରେ କହୁନ।
ମଲପୁଆ।
ଜିଲ୍ଲା ଜିଲ୍ଲା। ହସ ନାଇଁ ବେ।
ଛତିସି ଗଡ। ହଁ।
ଛତିସି ଗଡ ରେ କମଳା ଗଛ ଅଛ
ଆଉ ହଁ।
ମୁଁ ଶୁଣିଥିଲି ସେପଟେ ଖାଲି ଆମ୍ବ ଗଛ ଗୁରା ବୋଲି।
ମଲେ ଲଗା ହେଇଛି ଭିଡି ଆଣିକି କଁ ହବନି।
ଓ ହୋ।
ଶଳା ବାଲିରେ ଶଳା ବାଲିରେ ଗଛ ଉୁଠୁଛି। ଆଉ ମାଟିରେ ଉଠିବନି।
ତମର ସପ୍ତ ଫେଣୀ ଗଛ ବୋଧେ ଆଉ।
ହୁଁ ଶକ୍ତ ଫେଣି ନାଗ ଫେଣି ଡ୍ରାଗନ‌। ଫୁଟ ଡ୍ରାଗନ ଫ୍ରୁଟ ବି ଅଛି ଆମର ଲିଟେରାଲି ସତରେ।
ହଁ।
ହଁ।
ହଁ ତମେ ସିଙ୍ଗାପୁର କଦଳୀ ଖାଇଛ।
ସିଙ୍ଗାପୁର କଦଳୀ ମୁଁ ଆଜିି ଆଣିଯିବା।
ଓ କିଣିଙ୍ଗି।
ହଁ ଗୋଟିକ ଦଶ ଟଙ୍କା ଲାଗି ନେଲା ପୁଣି ଛୋଟ ଛୋଟ ଗୋଟା।
ଆଉ ତମର ବଡ଼ ତମର ବଡ଼ ଦରକାର ଥିଲା କି।
ଏଇ ବଡ଼ ଦରକାର ଥିଲା ଯେ ଯ, ଆ ନଥିଲା ବା କେଲା ହାର କୁହନ୍ତି କେଲା ଓଜନ କରିକି ସେ ଯିବ।
ଓ ନାଇ ଆମ ଏପଟେ କଦଳୀ ଗଛ ଅଛି ବହୁତ୍।
ଟିକେ ବଡ଼ରାକ ଚାଟି ଚାଟି ଖାଇବା ପାଇଁ ଭଲ ଲାଗେ ତ।
ଓହୋ ହଁ ମୋର ବି ଅଛି କଦଳୀ। ଏ ରଖିଥିଲି ମୁଁ ତ
ଓହୋ ନାଇଁ କଦଳୀ ଅରା ଖାଇଲେ ଭଲ ଲାଗେ ନା।
ଟେଷ୍ଟେ ଲାଗେ।
ଆମରା ମୋର କଦଳୀ ରେ ଟିକେ ଏବେ ହେଇନି ସାର ଟିକେ ପାଇନି ତ। ଟିକେ ବଡ଼ ହେଇନି ମୋ କଦଳୀ ଟା। ଯାହାହେଲେ ଆଠ ଇଞ୍ଚି ନଅ ଇଞ୍ଚି ଶୁଣୁନ ଯଦି କଦଳୀ ଟା ଆଠ ଇଞ୍ଚି ଭଳିଆ ନହବ ଲୋକ ନବାପାଇଁ ପସନ୍ଦ କରିବେ କି। ଆଠ ଇଞ୍ଚି ହେଇଥିବ ମୋଟା ଟିକେ ହେଇଥିବ। ଯେମିତି ଧରିକିନା ଖାଇବାକୁ ବଢିଆ ଲାଗିବ।
ଅ, ଅ, ହଁ ଠିକ୍। ଆଉ ତାହେଲେ ତମେ ଟିକେ କଦଳୀ ପ୍ରିୟ ଲୋକ ନାଇଁ କି।
କଦଳୀ ପ୍ରିୟ ଲୋକ ଭଣ୍ଡା ପ୍ରିୟ ଲୋକ ଭଣ୍ଡା ପ୍ରିୟ ଲୋକ ମୁଁ ବେଶୀ।
ପ୍ରିୟ ଲୋକ ନାଇଁକି।
ହୁଁ ଭଣ୍ଡାରରେ ଯଦି ଟିକେ ମ ମିଠା ଭଣ୍ଡା ନୁହେଁ ମ ମୁଁ କଣ କହିଲ ଅ ଭଣ୍ଡାଟାକୁ ଟିକେ ମହୁ ଆଡ଼େ କରିକି ଚାଟି ଚାଟି ପୁରା ଖାଏ। ପୁରା କାମୁଡ଼ି କାମୁଡ଼ି କାମୁଡ଼ି କାମୁଡ଼ି ଖାଇବ ଭାଇ ଟେଷ୍ଟି ମାନେ ତା ମଞ୍ଜି ଗୁଡ଼ା କାଢିଦବ ହେଲା ତାପରେ ମହୁ ଟିକେ ଆଡ଼ କରିଦବ ମିନ୍କି ମାଡ଼ିକ୍ ଟିକେ ଆଡ଼ କରିଦବ ବ କି ଟେଷ୍ଟି ମାନେ
ହ ଆଉ ତାହେଲେ ତମକୁ ଆମ୍ବ ଭଲ ନା ଭଲ ନୁହଁ।
ହଁ ଆମ୍ବ ବି ଭଲ ଆମ୍ବ ଭଲ କିନ୍ତୁ କଲିମ ଆମ୍ବ ଭଲ ଯୋଉରା କଞ୍ଚା କଞ୍ଚା ଖାଇଲେ ମିଠା ଲାଗେନି ଜାଣିଚ।
ହଁ।
ଛୁଆ ବେଳେ ଲଙ୍କା ଲୁଣ କରି ଖାଆନ୍ତି।
ହଁ ଛୁଆ ବେଳେ କଣ ମୁଁ ତ ଏବେ ବି ଖାଉଚି ଭଲ ଲାଗେ ସେଇରା। ହେ ଆଉ ବେଶୀ ପାଚିଗଲେ ଆମ୍ବ ଅରା ଆଉ ଭଲ ଲାଗିବନି ନାଇଁ କି।
ନାବା
ମତେ ପାଚିଲା ଆମ୍ବ କେତେବେଳେ ଭଲ ନୁହଁ ମୁଁ ଆମ୍ବ ଖାଇବି ଯଦି କଞ୍ଚା ଆମ୍ବ।
କଞ୍ଚା ଆମ୍ବ ଗୋଡ଼ା ଭଲ କାଡ଼ୁ କାଡ଼ୁ କରିବ ଚୋବେଇ ଚୋବେଇ ଖାଇବ ଗୋଟେ
ହଁ ଲୁଣ ଲଙ୍କା ଟିକେ ମିଶେଇକି ଗୋଳେଇକି ଟେଷ୍ଟେ ଚ ପୁରା ଅଲଗା ପକାରିଆ
ଆଉ।
କଣ ମୁଁ ସେ ପଚାରିଲି ଏବେ ଆମେ ଯିବୁ ଜାମ୍ମୁ କାଶ୍ମୀର।
ଜାମ୍ମୁକାଶ୍ମୀର ଯିବ କଣ ପାଇଁ କୋଉ କୋଉ
ଏ ନାଇଁ ପାଠ ପଢା ତ ସଇଲା ଏବେ ଟିକେ ବୁଲାବୁଲି ଟିକେ ହବ ଯିବା ଟିକେ ଓସ
ଭାଇ ହୁ ଯେମତି ତ କହୁ ତୁ ପୁରା ପାଠ ଆଉ ପଢିବୁ ନାଇଁ ପ୍ଲସ୍ ଟୁ ସରିଗଲା ଏମିତି ହେଇଯାଉଛୁ ନା।
ଆରେ ପଢିବି ନାହିଁ ମାନେ ମୋର ଗୋଟେ ଇଏ। ମାନେ ଯୋଉଟା ଜୀବନର ପାଠଟା ସରିଗଲା ଏବେ ଯୋଉଟା ପଢ଼ିବି ମୁଁ ମୋର ଚାକିରି ପାଇଁ। ପଢିବି ନା ଆଉ ମୋର ଯୋଉଟା ହଁ କ୍ୟାରିଅର ପାଇଁ ପଢିବି ନା ଆଉ। ବୁଝିପାରୁଛ ନା ନାଇଁ ବା ଆଉ ମୋ ନିଜ। ଜୀବନର ଯେତିକି ଶିକ୍ଷାର ପାଠ ମୁଁ ସେଟା ସବୁ ସାରିଦେଲି ନା ଆଉ।
ହଁ ସେଟା ବି ହଁ ସେଟା ବି ଠିକ କଥା। ଆଉ କଣ କେତେ କଣ ପ୍ଲାନିଂ ଅଛି କେତେ କଣ ଭିତରେ ଖ ତ ହବ ବୋଲି ଆଶା ଅଛି କିଏ କିଏ ଯିବ।
ହଁ ସାଙ୍ଗ ମାନେ ଭାବିଛୁ ମୁଁ ଭାବୁଛି ସାଙ୍ଗ ମାନଙ୍କ ସହିତ ଯିବି। ନା ଫ୍ୟାମିଲି ସହିତ ଯିବି।
ନାଇଁ ସାଙ୍ଗ ମାନଙ୍କ ସହିତ ଟିକେ ଗଲେ ମାନେ ତମେ ଏଞ୍ଜୋୟ୍ କରିପାରିବ ଯୋଉ ସେଇଠି ଟିକେ ଅ ବରଫରେ ଟିକେ ଏଞ୍ଜୋୟ୍ କରିବ। ଆଉ ଚୋସ୍କି ନେଇଥିବ ଚୁସ୍କି ଟିକେ ପକେଇ ଖାଇବ ଅ ଯୋଉ କଉ ସବୁ ଫ୍ଲେଭରର। ଲ ଷ୍ଟ୍ରବେରୀ ବନାନା ବା ଷ୍ଟ୍ରବେରୀ ଏଁ ପାଇନାପଲ ଆପଲ। ଲିଚି ଫ୍ଲେଭର ନେଇକି ଯୋଉ ଖାଇବ ଯୋଉ ଚୁସ୍କି ବନେଇକି ଯୋଉ ମଜା। ସେଇଟା ଆଉ ଫ୍ୟାମିଲି ସହିତ ଗଲେ ସେଇଟା ଆଉ କ କଉ କରିପାରିବ କି ସେଟା ସେମାନେ ପାଟି କରୀବେ କହିବେ ତୁ ଏଟା ଖାନା ଏଟା କରନା ସେଠିକି ଯାନା ସେ କଉଠୁ ଏ ଆସୁନାହାନ୍ତି ତମେ ସେ ସାଙ୍ଗ ସହିତ ଗଲେ ଟିକେ ଏଞ୍ଜୋୟ୍ କରିବ ତ ମାନେ କିଛି ମାନେ ମାଇଣ୍ଡ ଏମାନେ କେହି କିଛି କହିବା ପାଇଁଁ ନଥିବେ ଖାଲି ଏଞ୍ଜୋଏ ହିଁ ଏଞ୍ଜୋଏ।
ହଁ ଠିକ କଥା।
ହୁଁ।
ଦେଖୁଛି କଣ ହେଇପାରୁଛି ଦେଖୁଛି ଆଉ।
ନାଇଁ ସେଇୟା ହିଁ କର ଦେଖା ଦୁଖି କି ନାଇଁ ସେଇୟା ହିଁ କର ସାଙ୍ଗ ସହିତ ହିଁ ଯାଅ।
ଆଉ ତମେ ଆସୁନ ଯିବା।
ମୋର ବା ଯୋଉ କାମ ପଡିଯାଉଛି ଟିକେ ମୁଁ ଏଚ ଆର ଅଛି ନା ସେ ଏଚ ଆର କାମ ଟିକେ ପଡୁଛି। ଯିବାକୁ ପଡୁଛି ସବୁ ଇନ୍ସଟ୍ଯୁଟ କୁ ଇଣ୍ଟରଭିୟୁ ନବା ପାଇଁ।
ହଁ ଆଉ ତମ ବାହାଘର କେବେ?
ଏଁ ବାହାଘର ନାହିଁ ଏବେ।
ତମେ ପା ଲଣ୍ଡନ ଯାଇଥାନ୍ତ କହୁଥିଲ?
ଆରେ କ୍ୟାନସଲ ହେଇଗଲା ମୁଁ ଏଇଠୁ କ-କ୍ୟାନସଲ କରିଦେଲି ଏଇଠୁ ପଇସା ମୁଁ ଉଠେଇ ପାରୁନି ଇଣ୍ଡିଆରୁ। ଲଣ୍ଡନ କଣ ଯିବି।
କେତେ ପଇସା ଇନକମ୍ କରୁଛ ବା?
ମୋର ଦିନକୁ ଆସୁଛି ଯେ ବା-ବାର ବାର ଲ ବାର ହଜାର ଲେଖେ।
ବାର ହଜାର। ଦିନକୁ ବାର ହଜାର ହେଲେ ମାସ କୁ ତିରିଶ ଇନଟୁ ବାର। କେତେ ହେଲା? ଅଁ ତିନି ଲକ୍ଷ ଚାରି ପାଞ୍ଚ ଲକ୍ଷ ପାଖାପାଖି ଆଉ।
ହୁଁ।
ଚାରି ପାଞ୍ଚ ଲକ୍ଷ ତମେ କମେଇ ଦଉଛ ମାସକୁ ମାନେ ବର୍ଷକୁ ତମେ। କମେଇ ଦଉଚ ଷାଠିଏ ସତୁରି